ହାଲୋ। ହାଲୋ। ସେ ଶୁଣା ହଉଛି ଆପଣ ମୋ ଭଏସ କ୍ଲିୟର ଶୁଣା ହଉଛି ତ। ହାଲୋ।
ଭଏସ ବି ଶୁଭୁଚି।
ଆଜ୍ଞା ହଁ। ହଉ ଯଦି ଆଉ କୋଉଠି ମାନେ ମୋ ଭଏସ ନ ଶୁଣ ଯିବ ତାହେଲେ କହିବେ କାରଣ ୟା ପୂର୍ବ ମୋର ଦୁଇଟି ରଜେକ୍ଟ ହେଇଗଲା। ସକାଳୁ ସକାଳୁ ମନ ଖରାପ।
ହ ସେ ମୁଁ ବହୁତ ହିଁ ଦୁଃଖ ପ୍ରକାଶ କରୁଛି ଆ ପାଇଁ। ଆ ତ ମୁଁ କହୁଛି କି ଫାଷ୍ଟ ନେଟୱାର୍କ ଇସ୍ୟୁ ହୁଏ ତ ତାପରେ ଠିକ ହେଇ ଯିବ ସାଙ୍ଗ ସାଙ୍ଗ।
ଆଚ୍ଛା ହଁ ନାଇଁ ମାନେ ମୁଁ ଜଣଙ୍କ ସହିତ ଯୋଉ କଥା ହଉଥିଲି ମାନେ ସିଏ କ କଣ କହିଲେ ତାଙ୍କୁ ମତେ ମ-ମତେ ତାଙ୍କ ଭଏସ କ୍ଲିୟର ଶୁଣାଉଥିଲା କିନ୍ତୁ ତାଙ୍କୁ ତ କଣ ହେଲା ନା ରିଜେକ୍ଟ ମ ଗୋଟେ ଗୋଟେ ମିନିଟ କି ଦେଢ ମିନିଟ କଥା ହେଇଛି ମାନେ ସେ ରିଜେଟ୍ ହେଇଗଲା, ତାପରେ ସିଏ ମେ ଏମିତି କହିଲେ ଶୁଣେଇଲା ଭଳିଆ କଣ ଆଉ କହିବି। ମୁଁ ଆଉ କିଛି କହିଲିନି ଅବଶ୍ୟ କିନ୍ତୁ ଉ ତ ମାନେ କେମତି କଥାବାର୍ତ୍ତା କରୁଥିଲେ, ଛାଡ।
ବହୁତ ହିଁ ଭଲ ଆପଣ ବହୁତ ହିଁ ଭଲ ସକାଳୁ ବହୁତ ଭଲ କ କଥା ଶୁଣି ଦେଇଛନ୍ତି ଯେହେତୁ ଅ ଆପଣଙ୍କ ଦିନ ବହୁତ ହିଁ ଶୁଭ ମୟ ଯି ବହତ ହଁ ତ ଆପଣ ବହୁତ ହିଁ ସ କାଳୁ ବଜ ଉଠି ପଡୁଛନ୍ତି?
ମୋର ମୁଁ ଜାଣିନି କଣ ପାଇଁ କିନ୍ତୁ ମୁଁ ଶୋଇଲେ ବି ସା ସାତଟା ସାଢେ ସାତଟା ବେଳେ ନିଦ ଭାଙ୍ଗି ଯାଉଛି।
ହଁ ମୁଁ ବି ଉଠୁଛି ଛଅଟାରେ, ତାପରେ ଆଲାରମ ଟା ବନ୍ଦ କରିଦଉଛି। ପୁଣି ଛଅଟା ବା ତିରିଶ ଉଠୁଛି। ତାପରେ ମୋବାଇଲ ଟାକୁ ସୁଇଚ ଅଫ କରିଦଉଛି, ତାପରେ ସାଡ୍ ଛଟା ରେ ଉଠୁଛି।
ଓହ ୱାଓ। ଏଇଟା ତ ମୋ ସହିତ ଏଇଭଳିଆ ସ୍କ୍ୟାମ୍ ମୋ ସହିତ ସବୁବେଳେ ଏକ୍ସାମ ବେଳେ ହୁଏ, ମୁଁ ମୁଁ ଚାରଟା ରାତି ନିଦ ଟା ଭାଙ୍ଗିିବ ଛଟା ବେଳେ। ପାଞ୍ଚ ମିନିଟ ସୋଇବି ବୋଲି କହିକି ମୋର ଅଧା ମାନେ ମୋର ସରିଯିବ ମାନେ ମୁଁ ସକାଳେୁ ଉଠିପାରେ ନା।
ହଁ ବହୁତ ହିଁ କଷ୍ଟ କାମ ଏଇଟା ସକାଳୁ ଉଠିବା ଆଉ ଆ
ଯଦିିବି ମୁଁ ଭୁଲରେ ଉଠି ନା ବୁଲାବୁଲିର ତ ସେମିତି କିଛି ପ୍ଲାନ୍ ନାହିଁ। ହଁ ଦେଖିବା କଣ ହଉଛି ଆଜି ଘରେ ହିଁ ଅଛି ଘରେ ମାନେ ଅନଲାଇରୁ ବହୁତ ଜିନିଷ ଅର୍ଡର କରିଛି ଖାଇବା ବନେଇବା ପାଇଁ ତ ସେଆଡା ସବୁ ଅଡ କରିଛି ତ ସେଇଗୁଟା ଭ
ଓହ।
ବନେଇକି ହିଁ ମୋର ସେଇଭଳିଆ ମାନେ ଦିପହରଟା ସେ ହିଁ ସରିଯିବ ତାପରେ ସ ଏ ଏମିତି କଥା ହେଇ
ହେଇ ସରଜିବ ସକମେ ହେଇ ମିଳିଛି କଥା ହବା ପାଇଁ।
ଆଉ ଆପଣଙ୍କ ଅ ପରୀକ୍ଷା ଆସୁଛି କିଛି ପରୀକ୍ଷା? ଅ ଆସୁନି କିଛି ପରୀକ୍ଷା?
ନା ଏବେ ତ ଏକ୍ସାମ ସରିକି ହିଁ ଛୁଟି ହେଲା ତ ଏବେ କିଛି ପରୀକ୍ଷା ସେମତି ନାହିଁ ଏବେ ଏ ସେମିଷ୍ଟାର ଏକ୍ସାମ୍ ଏପ୍ରିଲ୍ ରେ ଥିଲା ତ ଆଉ ଯାଇକି ଥାଡ ସେମିଷ୍ଟାର ହବ ଯୋଉଟା କି ନଭେମ୍ବର ନଭେମ୍ବର ଲାଷ୍ଟ ଡିସେମ୍ବର ଆଡିକି ହୁଏ।
ହଁ ବହୁତ ହିଁ ଭଲ ପରୀକ୍ଷା ଆପଣଙ୍କର ହଉଛି, ସ୍ୱୟଂ ଚାଳିତ ବିଦ୍ୟାଳୟ ମହାବିଦ୍ୟାଳୟରେ ଆପଣ ପଢୁଛନ୍ତି ତ ଆପଣ ଠିକ ଠାକ ପରୀକ୍ଷା ହଉଥିବ।
ହଁ ଆଛା ମନଇ ଆଛା ମାନେ କେମିତି ମାନେ କିଛି ଟାଇମ ଟେବଲ ନାହିଁ ନା କଣ?
ହଁ ସେମିତି କିଛି ନାହିଁ ତାଙ୍କର ମୁଡ ହେଲେ କରିଦଉଛନ୍ତି ସେ।
ନା ଆମର ଯେହେତୁ ଗଭର୍ଣମେଣ୍ଟ ର ରୁଲ ହିସାବରେ ହୁଏ ତ ମାନେ ମନ ଇଚ୍ଛା କଣ ମାନେ ପରୀକ୍ଷା ପୂର୍ବ ଦିନ ବି ଭଳିଆ ହେଇଗଲାଣି କି ଯେ ପରୀକ୍ଷା ପୂର୍ବ ଦିନ ରାତିରେ ବି ବହି ଦେଖିଲେ ପାଠ ପଢିବାକୁ ଇଛା ହେ ହେଉନାହିଁ।
ତ ସେଇଭଳିଆ ଏଜାମ ଟା ଯାଉଛି ଆଉ। ମାନେ କେମିତି କହିବି ତ ହଁ କୁହନ୍ତୁ।
ନା ମୁଁ କହୁଥିଲି କୁହନ୍ତୁ ଆପଣ କୁହନ୍ତୁ।
ଆଜି ଆପଣଙ୍କର ମାନେ ଦିନରେ କିଛି ପ୍ଲାନିଂ କଣ କେମିତି କଣ? ଦିନ ଟା କାଟିବେ ବୋଲି ଭାବିଛନ୍ତି।
ନା କିଛି ପ୍ଲାନ୍ ହେଇନି ମୋର। ଆ କିଛି ଯୋଜନା ହେଇନି ଯେହେତୁ ମୁଁ ଏବେ ଉଠୁଛି ତ ମୁଁ ଅ ଭାବୁଛି ଫାର୍ଷ୍ଟ ପାଠ ପଢିବି କାଲିର ପରୀକ୍ଷା ଅଛି କାଲି ଗୋଟେ ପରୀକ୍ଷା ଅଛି ଆମର। ଆଉ କାଲି ସେ ପରୀକ୍ଷା ଟା
ହଁ।
ପାଠ ପଢିବା ପାଇଁ ଯୋଜନା ଅଛି କିଛି ବାହାରୁକୁ ଯିବାର ନାହଁ।
ଓହୋ। ତାହେଲେ ବହୁତ ହି ଭଲ କଥା ପରୀକ୍ଷା ଅଛି ମାନେ ପରୀକ୍ଷା ପୂର୍ବରୁ ପାଠ ହି ପଢିବାକୁ ପଡିବ ତ ଆ
ନା ମୁଁ ପରୀକ୍ଷା ପରୀକ୍ଷାର ପାଞ୍ଚ ମିନିଟ୍ ଦଶ ମିନିଟ୍ ପୂର୍ବରୁ ପଢେ ମୁଁ ତାଠୁ ଅଧିକ ପୂର୍ବରୁ ପଢେନି।
ଆଚ୍ଛା ଆପ ହଉ ଯଉ ବି ଯେତେବେଳେ ବି ପାଠ ପଢନ୍ତୁ ଆପଣଙ୍କର ପରୀକ୍ଷା ଟି ଭଲ ଭାବରେ ଯାଉ। ଉତୀର୍ଣ୍ଣ ଭଲ ନମ୍ବରରେ କରନ୍ତୁ।
ହଁ ପରୀକ୍ଷା ତ ଭଲ ଯାଏ ଆଉ ତ ଆମର ସେ ପାସ୍ ତ କରେଇଦେବେ ଏମିତି କିଛି ନାହିଁ ବ୍ୟାକ ତ ଲାଗିବନି।
ସେଇଟା ତ ଆହୁରି ଭଲ କଥା କାରଣ ଆମର ପିଲାମାନେ କାମ ପିଲା ମାନଙ୍କର ଗୋଟିଏ ହିଁ ଡର ଥାଏ ଯେ ବ୍ୟାକ ଟି ନ ଲାଗି ଯାଇଥାଉ। ଆଉ ଆଉ ଯାହା ହେଲେ ବି ଚଳିବ।
ଓ ବହୁତ ସୁନ୍ଦର କଥା ଆପଣ ଅତି ସୁନ୍ଦରୀ କଥା କହୁଛନ୍ତି ଆଉ ଅ ହଁ ତ ଆପଣ କିଛି ଜଳଖିଆ ଗ୍ରହଣ କରୁଛନ୍ତୀ।
କରନି ଏବେ ଯାଏଁ ମୁଁ ବେଡ୍ ରୁ ଉଠି ନଥିଲି ଆକଚୁଲି କିନ୍ତୁ ମତେ ମାନେ ନେଟୱାର୍କ କ କାଳେ ପ୍ରୋବ୍ଲେମ ହବ ବୋଲି ମତେ ବେଡ୍ ରୁ ଉଠିଆକୁ ପଡ଼ିଲା ନହଲେ ମୁଁ ଯେତେବେଳେ ଉଠେ ତାର ତିନି ଚାରି ଘଣ୍ଟା ପରେ ବ୍ରସ୍ କରେ।
ହଁ ବହୁତ ହିଁ ଭଲ କାମ କରୁଛନ୍ତି ଆପଣ ତିନି ଚାରି ଘଣ୍ଟା ପରେ ବ୍ରଶ କରୁଛନ୍ତି। ଆପଣ ଜଳ ଗ୍ରହଣ କରୁଛନ୍ତି।
ନା ମୁଁ ଜଳ ଗ୍ରହଣ କରେ ରେ ନାଇଁ ମୁଁ ବ୍ରସ୍ କରିସାରିଲା ପରେ ଯାଇକି ଯାହା କରିବି ଆଉ ଏଆ ହିଁ ଆପଣ କଣ ଖାଇଛନ୍ତି?
ତ ଆ ଆପଣ ବୋଧେ ନେଟୱାର୍କ ଇସୁ ଏମିତି ହଉଛି ଆପଣ ଆ ରୁମ ର କବାଟ ଦେଇ ଦେଇଥୁବେ ବୋଧେ ସେଥି ପାଇଁ
ନା ତ ମାନେ ରୁମର ତ ଠିକ୍
ତଥାପି ନେଟୱାର୍କ ଇସୁ ହଉଛି। ହଁ ଆ ଶୁଭୁଛି ଆପଣ ଙ୍କୁ?
ହଁ ମତେ ପୁରା ମୁଁ କହିଲି ଆପଣ ସକାଳୁ ଜଳପାନ କରିଛନ୍ତି ନା କରିନାହାନ୍ତି?
ହଁ ମୁଁ ଜଳପାନ କରିଦେଇଛି। ଗୁଟେ ଲିଟର ବୋତଲ ପାଣି ସଫା କରିଦେଇଛି। ପିଇକି ଆ ଏବେ ଆ ଆଉ ବାଲ୍ଟିଏ ପାଣି ପିଇବି।
ବହୁତି ଭଲ କଥା ଆପଣ ଏତେ ପାଣି ପିଉଛନ୍ତି ଯ‌ଉ ମାନେ ଉ ପାଣି ଟା ଦେହ ପାଇଁ ଭଲ। ଯେତେ ମାନେ ବହୁତ୍ ଭଲ ସେ ଏଟା ଆପଣ ଯାହା କରୁଛନ୍ତି ଖରା ଦିନେ ତ ଏବେ ମାନେ ଜଳର ଟିକ୍ କେ ବେଶୀ ଆବଶ୍ୟକ ବେଶୀ ମାନ୍ ମାନେ ପା ପେଟ ଥଣ୍ଡା ରହିବା କ ଥା ଯେତକ ମାନେ ପାନୀୟ ଯ ଦ୍ରବ୍ୟ ସବୁ ବ୍ୟବହାର କରିବା କଥା।
ହଁ ଆ ଆପଣଙ୍କ ସିଆଡେ ଖରା ହଉଛି? ୟାଡେ ତ ବରଫ ପଡୁଛି।
ହଁ। ଓ ଆପଣ ବଧେ ହିମ ମା
ଆପ୍ ଆପଣ ନେଟୱାର୍କ ପ୍ରୋବ୍ଲେମ୍ ହଉଛି। ହାଲୋ।
ହେଲୋ।
ହଁ ଏବେ ଠିକ୍ ଅଛି ଆପଣ ଟିକେ ଏ
ହେଲୋ ହୁଁ ହୁଁ।
ହଁ ଏବେ ଠିକ୍ ହେଲା।
କୁହନ୍ତୁ କୁହନ୍ତୁ ହୁଁ।
ହଁ ସେ ଟିକେ ଅ ମଝିରେଟି କିଏ ବ୍ରେକ୍ ହଉଛି। ଭଏସ୍ ବ୍ରେକ୍ ହଉଛି ହଁ ଏବେ କୁହନ୍ତୁ।
ଗୋଟେ ଘରେ କାହିଁ ଏତେ ଇଶୁ ହୋଉଛି ମୁଁ ମୋର ଖାଲିଟାରେ ଏ ବିନା ସିନରେ ବହୁତ୍ କ କିଛି କହିହୋଉନି। ମାନେ ମୋର କଟିଯାଉଛି କଣ କରିପାରିବି?
ହଁ ଆପଣ ଟାୱାର ପାଖକୁ ପଳାନ୍ତୁ। ମୁଁ ବି ଟାୱାର ପାଖୁ ପଳେଇବି। ଆଇ ପି ଏଲ ଟାୱାର ପାଖରେ ଅଛି ମୁଁ। ଆ ମୁଁ ପ୍ୟାରିସ ପାଲେଇଆସିଚି ଏବେ।
ବହୁତ୍ ଭଲ୍। ଲ କଥା ମାସଙ୍କର ଯାତ୍ରାଟି ଶୁଭକର ଏବଂ ମଙ୍ଗଳ ହେଉ ଆଉ ଆପଣ ଭଲରେ ଯାତ୍ରା କରିକି ଜଲଦି ଜଲଦି ଫେ ଫେ ପ୍ରସ୍ଥାନ କରନ୍ତୁ।
ଆଜ୍ଞା ଆଉ ଅ ଆପଣ ଅମ୍ କେବେ ଆଇଚନ୍ ପ୍ୟାରିସ‌୍? କେବେ ଆସିଛନ୍ତି?
ପ୍ୟାରିସ୍ ତ ଯାଇନି ଭବିଷ୍ୟତରେ ଯଦି ହି ହେଲା ତାହେଲେ ଯିବି ଆଉ। ଏବେ ତ ସେମିତି ଯାଇନାହିଁ।
ହଁ। ଅତି ସୁନ୍ଦର ଆପଣ ବହୁତହିଁ ଭଲ ଚିନ୍ତାଧାରା ଆପଣ ଛନ୍ତି। ଆଉ ଆପଣ ଏ ଆ ଆପଣଙ୍କୁ କିଛି ନଏସ୍ ଶୁଭୁଛି ବାହାର?
ଟିକେ ଟିକେ ଚ ଶୁଣାହୋଉଛି ବଟ୍ ସେଟା ଚଳିବ।
ହଁ ତ ଅ ଏମିତି ହୁଏ ଏମିତି ପ୍ୟାରିସ୍ ରେ ଏମତି ସାଉଣ୍ଡ ଟା ହୁଏ ତ ଆ ହଁ ଆପଣଙ୍କ ସମସ୍ ସମାପ୍ତ ହବାକୁ ଆସୁଛି ଆପଣ ଆପଣ ଟିକେ ପାଣି ପିଅନ୍ତୁ ଆଉ ଟିକେ ବ୍ରସ୍ କରନ୍ତୁ ଏଜ୍ଞା।